ହ୍ୟାଲୋ।
ହ୍ୟାଲୋ।
ହଁ।
ଆଉ ସାଙ୍ଗ ଭଲ ସବୁ?
ହଁ ମୋର ଭଲ ତୋର?
ହଁ ଭଲ। ଆଉ କଣ କରୁଥିଲୁ?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
ଆଉ ଦେହ ପା ଭଲ ଅଛି?
ହଁ ମୋର ଭଲ ଅଛି ତୁ କଣ କରୁଥୁଲୁ?
ମୁଁ ବସିଛି।
ତୋ ଦେହ ପା ଭଲ ଅଛି?
ହଁ ଦେହ ପା ଭଲ ଅଛି।
ଆଚ୍ଛା।
ଆଉ ଘରେ ମଉସା ମାଉସୀ ସମସ୍ତେ ଭଲ ଅଛନ୍ତି।
ହଁଁ ହଁ ମଉସା ମାଉସୀ ଭଲ ଅଛନ୍ତି ଟିକେ ଜେଜେମାର ଦେହ ଅସୁସ୍ଥ ହେଇଯାଇଛି। ସିଏ ଆଚୁଆଲି କ ବାରିରେ ସିଏ କାମ କରୁଥିଲା ଆଉ ବାରିରେ କାମ କରୁଥିଲା ତା ଗୋଡ ମୋଡି ହେଇଯାଇଛି ଯେ ସେ ଚାଲି ପାରୁନି।ତ ସେଇଟା ଟିକେ ଅସୁବିଧା ହେଇଯାଇଛି ନହେଲେ ସବୁ ଭଲ। ଆଉ ତମର।
ହଁ ଆମ ଘରେ ସମସ୍ତେ ଭଲ ଅଛନ୍ତି।
ଆଉ କଣ ଖାଇଥିଲୁ?
ମୁଁ ଏବେ ଖାଇନି ମୁଁ ରୁଟି କରୁଥିଲି।
ଓହୋ ସାଙ୍ଗ ତୁ ରୋଷେଇ କରୁଚୁ ଆରେ ବା।
ହଁ ବେଳେ ବେଳେ କରିଦିଏ ଆଉ, ମାମା କୁ ହେଲ୍ପ କରିବା ପାଇଁ।
ହଁ ଭଲ ବେଳେ ବେଳେ ମାଙ୍କୁ ସାହାଯ୍ୟ କରିବା ବି ଉଚିତ୍।
ଆଉ ସାଙ୍ଗ ଆମ ଗା ଦୋଳ ଯାତ୍ରା ଆ ହବ ତୁ ଆସୁନୁ।
ହଁ ତମର ଦୋଳ ଯାତ୍ରା ହବ।
ହଁ।
ମୁଁ ବି କେତେ ବର୍ଷ ହେଲା ଦୋଳ ଯାତ୍ରା ଦେଖିବାକୁ ପାଉନି ଆଉ।
ଆମ ଗାଁ ରେ ବହୁତ ଭଲରେ ଦୋଳ ଯାତ୍ରା ତା ହୁଏ।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
ବହୁତ ଜାଗାରୁ ଲୋକମାନେ ଆସିକି ଦେଖ ଦେଖିକି ଯାଆନ୍ତି।ବହୁତ ପ୍ରକାର ଦୋଳି ପଡ଼େ।
ହଉ ସାଙ୍ଗ ତାହେଲେ ତୁ ଯେହେତୁ ଡାକୁଛୁ ମୁଁ ନିଶ୍ଚୟ ଯିବି। ଆଉ ଦୋଳ ଯାତ୍ରା ରେ କେମିତି କଣ ହୁଏ କହନା ମାନେ କେମତି ଦୋଳ କେମିତି ଯାତ୍ରା କରାଯାଏ।। ଆଉ କେମିତି କଣ ପିଠାପଣା ସବୁ କରନ୍ତି ଠାକୁର ଆସନ୍ତି କି ନାଇଁ ଆଉ ଠାକୁରଙ୍କୁ ଗାଁ ରେ ବୁଲା ଯାଏ ନା ନାଇଁ। ପଣା ଦିଅନ୍ତି କି ନାଇଁ।
ଭଲରେ ହୁଏ ଅ ଫାଷ୍ଟ ଆମ ଗାଁ ରେ ପ୍ରସେସ ସନ ହୁଏ ଠାକୁର ବୁଲନ୍ତି।ଗାଁ ରେ ଗୋଟେ ଭଲ ଯାତ୍ରା ବାହାରେ ଗାଁ ଯାକ ସମସ୍ତ ଲୋକ ଠିଆ ହେଇକି ଦେଖନ୍ତି। ଗାଁ ସାରା ବୁଲନ୍ତି। ତାପରେ ଦୋଳ ମଣ୍ଡପ ଗୋଟେ ସଜା ହୁଏ। ସେଠି ସବୁ ଗାଁ ଲୋ ଗାଁ ଲୋକ ଆସ ସେଠି ସବୁ ଏକାଠି ହୁଅନ୍ତି। ଆଉ ଯାତ୍ରା ପଡେ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
ବହୁତ ଜାଗ ର ଲୋକ ଆସନ୍ତି।ଅ ବହୁତ ଜିନିଷ ପଡେ ବହୁତ ଜିନିଷ ବିିକି ହୁଏ ଖାଇବ ଜିନିଷ ଆରମ୍ଭ କରିକି ସବୁ ଜିନିଷ ବିକ୍ରି ହୁଏ।
ଆଉ ପିଠାପଣା
ପିଠା ପଣା ଘରେ ପର୍ସନାଲ କରନ୍ତି। କିଛି କହୁଛି
ଘରେ କଣ ପିଠା ସବୁ କରନ୍ତି
ପିଠା ଘରେ ଯେମିତିକି ଚକୁଳି କାକେରା ଆରିସା ଏଇଭଳି ଆଉ
ଆମର ବି ମୋ ମାମୁଁ ଘରେ ବି ଦୋଳ ଯାତ୍ରା ହୁଏ ମୁଁ ତ ଏବେ ଆଉ ଯାଇପାରୁନି ଛୋଟ ବେଳେ ଯାଉଥିଲି ମାନେ ତାଙ୍କର ବହୁତ ଧୁମଧାମ ରେ ଦୋଳ ଯାତ୍ରା କରନ୍ତି ଦୋଳ କହିଲେ ଏଇଟା ହଉଛି ଗୌଡ ମାନଙ୍କର ପର୍ବ ମାନେ ଶ୍ରୀକୃଷ୍ଣ ଜନ୍ମ ହେଇଥିଲେ ନା ସେଇ ଟାଇମ ରେ ତ ସେଥିପାଇଁ ଦୋଳ ଯାତ୍ରା ସେଥିପାଇଁ ଫେମସ ହୋଇଥାଏ ଆଉ ଯୋଉ ଯୋଉ ଦୋଳ ଯାତ୍ରା କଲେ ଗଉଡ ବାଡି ଖେଳନ୍ତି କିଛି ଲୋକ ଗଉଡ ବାଡି ଖେଳନ୍ତି ଠାକୁରଙ୍କୁ ଧରିକି ଗାଁ ଗାଁ ବୁଲନ୍ତି ଆଉ ଦିନରେ ଦିନରେ ସବୁ ପିଠା କରିଥାନ୍ତି ଯେମିତି କିି ଇଟିଲି ଆରିସା ପିଠା କାକରା ପିଠା ଆଉ ମାନେ ଇତ୍ୟାଦି ବିଭିନ୍ନ ପ୍ରକାର ପିଠା ସବୁ କରିଥାନ୍ତି ମାନେ ଗୋଟେ ବହୁତ ବଡ ମହଲର ମାନେ ଯାତ୍ରା ପରିକା ଲାଗିଥାଏ ବହୁତ ଖୁସି ଲାଗିଥାଏ ସବୁ ଗୀତ ଗାଇ ଗାଇ ସବୁ ମାନେ ଗୌଡବାଳି ଖେଳିଥାନ୍ତି ହୁଁ
ଆମର ବି ଗଉଡ ବାଡି ବଢିଆ ସେ ଖେଳ ହୁଏ ପ୍ରଶାସନ ହୁଏ ଦୋଳ ଠାକୁରକୁ ଧରି ଗାଁ ସାରା ସମସ୍ତେ ବୁଲନ୍ତି ସମସ୍ତଙ୍କ ଘର କୁଣିଆ ଆସନ୍ତି
ହଁ ଆମର ବି ସେଠି ଆମର ବି ସେଠି ସମସ୍ତଙ୍କୁ ସମ୍ପର୍କୀୟ ମାନଙ୍କୁ କହିଥାନ୍ତି ଯେ ଆଉ ସମସ୍ତେ ଆସିଥାନ୍ତି ବହୁତ ମଜା ଲାଗେ କାହିଁକି ନା ବର୍ଷକୁ ଥରେ ପର୍ବ ଆସେ ସେଇ ପର୍ବରେ ପୁଣି ସମସ୍ତେ ଆସିଥିବେ ସମସ୍ତଙ୍କୁ ଦେଖ ଦେଖିବା ପାଇଁ ମିଳିବ କୁନି କୁନି ଛୁଆ ଥିବେ ପୁଣି ବଡ ଲୋକ ଥିବେ ତାଙ୍କ ମଝିରେ ବସିକିନା ଦୋଳ ଯାତ୍ରା ବିଷୟରେ କହୁଥିବେ ଆମେ ଶୁଣୁଥିବା ସତରେ ସେ ଆନନ୍ଦ କହିଲେ ନ ସରେ
ହଁ
ହୁଁ
ମୋତେ ବି ବର୍ଷ ଜାକ ସବୁ ଅପା ଖୁଡି ଦାଦା ସବୁ ସମ୍ପର୍କୀୟ ଯେତେ ସବୁ ଥାଆନ୍ତି ଗୋଟେ ବର୍ଷରେ ସବୁ ଏକାଠି ହୁଅନ୍ତି ଖିଆ ପିଇବା ଭଲ ମନ୍ଦ ବହୁତ ଭଲ ଲାଗେ ଖୁସି ବେଶୀ ଲାଗେ
ହ ହଉ ସାଙ୍ଗ ଏ ବର୍ଷ ମୁଁ ନିଶ୍ଚୟ ଦୋଳ ଯାତ୍ରାକୁୁ ଯିବି ଆଉ ତମ ଗାଁରେ କେମିତି କଣ କଲେ ସବୁ ସବୁ ବୁଝି ବୁଝାଇକି ଆସିବି ଆଉ ଦେଖିକି ଏଞଜୟ କରି ମଜା ମସ୍ତି କରିକି ନା ଆସିବି ଆଉ
ଚା ଆସିବୁ ଘରୁ ମାଉସୀ ମାଉସାଙ୍କୁ ବି ନେଇକି ଆସିବୁ
ଜେଜେମାର ତ ଦେହ ଅସୁସ୍ଥ ଅଛି ସେମାନେ ଯାଇପାରିବେନି କିନ୍ତୁ ମୁଁ ଯିବି
ହଁ
ଆଉ ମାଉସୀ ମାଉସା ସବୁ ଭଲ ଅଛନ୍ତି ନା
ହଁ ସବୁ ଭଲ ଅଛନ୍ତି
ଆଉ ତୁ ପାଠ ପଢା ସରିଲାଣି ହ
ପାଠ ପଢା ଚାଲିଚ
ସରି ନି
ନା ପା ପାଠ ପଢ଼ା ଚାଲିଛି ଆଉ ସାଙ୍ଗ ତୋ ରେଜଲ୍ଟ କଥା କଣ ହେଲା
ହଁ ଆମର ପରୀକ୍ଷା ଦେଇଥିଲୁ ଆଉ ମାର୍କ ବି ଆସିଯାଇଛି ଭଲ ଅଛି ତ ବି ମୁଁ ଭାବୁଛି ଏବେ କଣ ପଢିବି ମୁଁ ଭାବିନି ସେମିତି କିଛି କିଛି ଦିନ ଗଲା ପରେ ଜଣା ପଡିବ ଆଉ ଘରେ ଯାହା କହିବେ ସେଇ ଆଉ
ହଉ ଭଲ ପାଠ ପଢେଇକି ଆଗେଇ ଯା ଭବିଷ୍ୟତ ଗଢ ବାପା ମାଙ୍କ ନାଁ ରଖ
ହଁ ତୋର ଭଗବାନ ଶ୍ରୀକୃଷ୍ଣଙ୍କ ଯୋଉ ଜନ୍ମ ବିଷୟରେ କିଛି କିଛି ତୋର ମନେ ଅଛି ନା?
ହଁ ମନେ ଅଛି। ସେ କେମତି କାରାଗାରରେ ଥିଲେ ଯେତେବେଳେ
କଣ କହିଲୁ?
ସେ କାରାଗାରରେ ଯେତେବେଳେ ଥିଲେ ଯେତେବେଳେ ଶ୍ରୀକୃଷ୍ଣ ଭଗବାନ ଜନ୍ମ ହେଲେ ତାଙ୍କ ମା କାରାଗାରରେ ବନ୍ଦି ଥିଲେ ସେ ଜନ୍ମ ହେଲା ପରେ ତାଙ୍କ ହାତରୁ ଆପେ ଆପେ ଶିକୁଳି ଫିଟିଗଲା ତାଙ୍କ ତାଙ୍କ ବା ପିତା ତାଙ୍କୁ ନେଇକି ନଦୀ ପାର କରିକି ନନ୍ଦ ରାଜାଙ୍କ ଘରେ ଛାଡି ଆସିଲେ ସେଇ ଉପରେ ଗୁରୁତ୍ୱ ଦେଇକି ଦୋଳ ଯାତ୍ରାଟି କରାଯାଏ।
ହଁ ଦୋଳ ଯାତ୍ରା ତ ଶ୍ରୀକୃଷ୍ଣଙ୍କ ଶ୍ରୀକୃଷ୍ଣ ଠାକୁରଙ୍କର ବଡ ପର୍ବ ଯୋଉ କୁହନ୍ତୁ ସିଏ ସେଇ ପର୍ବରେ ଜନ୍ମ ହେଇଥିଲେ ବୋଲି ନା କଣ ଦୋଳ ଯାତ୍ରା କରାଯାଏ ନା ।
ହଁ।
ଦୋଳ ଯାତ୍ରା ଆୟୋଜନ କରିବେ ବୋଲି କିଛି ଦିନ ପୂର୍ବରୁ ଗୌଡ଼ ପିଲାମାନୋନ ଦୋଳି ଯୋଉ କବାଡି ଖେଳ ଆରମ୍ଭ କରିଦିଅନ୍ତି ପୁଣି ଦୋଳ ଯାତ୍ରା କେମିତି ନାଚିବେ ବୋଲି ସେ ସବୁ ମାନେ ନୃତ୍ୟ ଅଭ୍ୟାସ କରି ଯାନ୍ତି ।
ହଁ ଆମର ବି ସେଇୟା ହୁଏ ବହୁତ ଦିନରୁ ସବୁ ଅଭ୍ୟାସ କରିକି ସେଦିନ ସେ ସେ ଆସିଥାନ୍ତି ।
ଅ ଦୋଳ ଯାତ୍ରା ଅଷ୍ଟପହରୀ ଏଇଗୁଡାକ ସବୁ ବହୁତ ମଜା ମଜା ମସ୍ତିର ପର୍ବ ଅଟେ।
ହଁ।
ଏବେ ତ ଆଗକୁ ପୁଣି ପଣା ସଂକ୍ରାନ୍ତି ଆସୁଛି।
ଆଗୁ ପଣା ସଂକ୍ରାନ୍ତି ଆସୁଛି।
ସାଙ୍ଗ ଶୁଣୁ ଏ ବର୍ଷ ଦୋଳ ଯାତ୍ରା କୁ ମୁଁ ତମ ଘରକୁ ଯିବି ଆଉ ପଣା ପଣା ସଂକ୍ରାନ୍ତି ଆମର ଏଇଠି ବହୁତ ଧୁମଧାମ ର ହୁଏ ଆଉ ତୁ ପଣା ସଂକ୍ରାନ୍ତି କୁ ଆମ ଘରକୁ ଆସିବୁ ହେଲା।
ନିଶ୍ଚୟ । ନିଶ୍ଚୟ ଯିବି
କାହିଁକି ନା ପଣା ସଂକ୍ରାନ୍ତି ରେ ହନୁମାନଙ୍କ ଜୟନ୍ତୀ ଆମର ଏବେ ହନୁମାନ ମନ୍ଦିର ଗୋଟେ କାମ ଚାଲିଛି ତ ପଣା ସଂକ୍ରାନ୍ତି ବେଳକୁ ପ୍ରତିଷ୍ଠା କରିବେ ବୋଲି ଲୋକ ସବୁ ଆଲୋଚନା କରୁଛନ୍ତି। ଆଉ ବହୁତ ଧୁମଧାମ ରେ କରିବେ କିଛି ଛୋଟ ଯାତ୍ରା ପକେଇବେ ମନା ବଜାର ବସିବ ଆଉ ଆଉ ଯୋଉ ଭୋଜି ଆୟୋଜନ ରହିବ ଏମିତି ସବୁ କରିବେ ବୋଲି କହୁଛନ୍ତି ଯୋଉ ଯଦି ବି ପଣା ସ ସଂକ୍ରାନ୍ତି ଦିନ ପଚିଶ ଟା ହେଇଗଲା ତାହେଲେ ମୁଁ ତତେ କହିବି ତୁ ନିଶ୍ଚୟ ଆସିବୁ ହେଲା।
ହଁ ମୁଁ ନିଶ୍ଚୟ ଯିବି କିନ୍ତୁ ତୋତେ ମୁଁ ଆଗୁଆ ନିମନ୍ତ୍ରଣ କରିଛି ତୁ ମ କଥା ରଖି ଆମ ଯାତ୍ରାକୁ ଆସିବୁ।
ହଁ ମୁଁ ନିଶ୍ଚୟ ଯିବି। ହଁ ମୁଁ ନିଶ୍ଚୟ ଯିବି ଆଉ ଆମ ପଣା ସଂକ୍ରାନ୍ତିରେ ଆମେ ଏ ତୁ ଆସିଲେ ଆମେ ସାଙ୍ଗ ହେଇକି ବହୁତ ମଜା କରିବା ସାଙ୍ଗ ହେଇକି ପଣା ପିଇବା ଭାଙ୍ଗ ପଣା ବି ପିଇବା
ଆମ ଗାଁକୁ ତୁ ଆସିଲେ ବି ଆମେ ବୁଲିବା ଯାତ୍ରା ଦେଖିବା ଜିନିଷ କିଣିବା ମଜାମସ୍ତି କରିବା ଆମ ଘର ଲୋକଙ୍କ ସହିତ ତୁ ମିଶିବୁ
ହଁ ତମର ଯୋଉ ତ ଜେଜେମା ତ ମୋର ବହୁତ ପସନ୍ଦ ଆଉ ତାଙ୍କ ସହିତ ମୁଁ ତାଙ୍କୁ କେବେରୁ ବି ଦେଖିନି ତାଙ୍କ ସହିତ ଟିକେ ମିଶିବି ତାଙ୍କ ସହିତ ଟିକେ କଥା ହେବି ଆଉ ଆଉ ହଉ ଦେଖିବା ଯୋଉ ଭଗବାନଙ୍କର ଯୋଗ ଲାଗିଲେ ଭଗବାନ ଶ୍ରୀକୃଷ୍ଣଙ୍କ ଯୋଗ ଲାଗିଲେ ମୁଁ ନିଶ୍ଚୟ ତମ ଘରକୁ ଯିବି ଆଉ ଦ୍ରୋଳ ଯାତ୍ରା ଦେଖିକି ଆସିବି।
ହଁ ନିମନ୍ତ୍ରଣ ର ରହିଲା ତୁ ଆଉ ସି ତମ ଘର ଲୋ ଲୋକଙ୍କୁ ନେଇକି ଆସିବୁ।
ହୋଉ।
ହଁ।
ହୋଉ ହୋଉ ରଖୁଛି ତାହେଲେ।
ହଁ।
ହୋଉ।